ହ୍ୟାଲୋ, ହଁ କଣ କରୁଚନ୍ତି?
ଏଇ ଏବେ ଏଠି ବସିକି ଟିକେ କଫି ପିଉଥିଲି।
ଓହୋ ଆଉ ସିଆଡେ ଗରମ କେମିତି କଣ?
ହଁ ଏଇ ଆମ ଆଡେ ତ ବହୁତ ଜୋର ଗରମ ହଉଛି ମାନେ ଏତେ ଜୋର ତ କହିବାର ନାହିଁ ଆଉ ବର୍ଷା ତା ତ କେତେବେଳେ ବି ହଉନି। ଖାଲି ବର୍ଷା ଉଠଉଛି ଯଦି ପବନ ହଉଚି ହଉଚି ମାନେ ନହେଲେ ନାହିଁ ବର୍ ସା ଟୋଟାଲ ହଉନି ତ ଜାଣିଥିବେ ଯେ ସକାଳ ସାଢ଼େ ପାଞ୍ଚଟାରୁ ଯେ ମାନେ ଆରମ୍ଭ ହେଇ ଯାଉ ଗରମ ପୁରା ତ ରାତିରେ ତ ଆହୁରି ବେଶୀ ଗରମ ଗୁଳଗୁଳି ହଉଚି। ତ ଆମର ସାଢେ ପାଞ୍ଚଟା ରୁ ଯୋଉ ଗରମ ହଉଛି ଏତେ ଜୋରେ ଗରମ ଆଉ କହିିବାର ନାହିଁ ତ ମୁଁ ତ ସକାଳେ ସନ୍ଧ୍ୟା ଆଉ ସ ଦି ଟାଇମ ଗାଧେଇ ସାଇଲା ପରେ ବି ଗରମ ଲାଗୁଛି କାରଣ ଏଠି ଯୋଉ ଗଛଉରା ମାନେ ଆମ ସରକାରଙ୍କ ତରଫରୁ ଯଉ କାଟି ଦିଆଯାଉଚି ଯଉ ଗଛ ମାନେ ରାସ୍ତାଟା ଚଉଡ଼ା କରିବା ପାଇଁ ତ ସେଇଥିପାଇଁ ବହୁତ ଜୋରେ ଗରମ ହଉଚି ଆଉ ଆପଣଙ୍କଆଡ଼େ ଗରମ କେମିତି କଣ?
ଓ ଆମର ଏଠି ବି ଏମିତି ଏଇ ଆମ୍ ମୋ କଣ ଯୋଉ ଅଞ୍ଚଳରେ ଟିକେ ସମୁଦ୍ର ପା ଖ ତ ଆଉ କଣ ଗରମ ପବନ ହଉଚି। କିନ୍ତୁ ଗୁଳୁଗୁଳି ଏତେ ଯେ ମାନେ ଆଉ ଏଇ ପବନ ଫବନ କାମ କନି ତାପରେ ମୁଁ ଟିକେ ମୁଁ ଫିସ୍ ଯିବା ଆସିବା କରେ ତ। ଆଉ ଏସିି ରେ ରହିଯିବା ରୁମରେ ଭିତରେ ଯେତେବେଳେ ଏସି ରେ ରହିଯାଉଛି ବାହାର କୁ ଯେତେବେଳେ ଆସିଲା ବେଳେ ପୁରା ମାନେ ହଟାତ ଥଣ୍ଡା ରୁ ଗରମ ଆସିଲେ କେମିତିଆ ଲାଗେ। ପୁରା ମୁଣ୍ଡ ଫୁଣ୍ଡା କେମିତିଆ ହେଇକି ପୁରା ଅବାଗିଆ ଗର ମଝିରେ ବର୍ଷା। ଆପଣ ବର୍ଷା ହେଇନି ଆମର ବର୍ଷା ହେଇଛି କିନ୍ତୁ ଯୋଉ ଗରମ କୁ ସେଇ ଗରମ। ଏ ଆଉ ବହୁତ ଗରମ ହଉଚି ଏ ବର୍ଷ ଏତେ ଗରମ ବାପା।
ହଁ ଆମ ଆଡେ ବି ତ ସେମିତି ଏତେ ଜୋର ଗରମ ହଉଚି ଯେ କହିବାର ନାଇଁ କିନ୍ତୁ ଦେହ ହାତ ମାନେ ଯେ ତେବି ଏସିରେ ରହିଲେ। ଆପଣ ଦେଖୁଥିବେ ଏସିି ରେ ରହିଲେ ମାନେ ଆପଣ ରହିଥିବେ, ତାପରେ ହଟାତ୍ ଯଦି ଟିକେ ବାହାରକୁ ପଳେଇବେ ଦେହ ହାତ ଜଳିଗଲା ଭଳିଆ ଲାଗୁଚି, ଆଉ ଏମିତିରେ ନୁହେଁ ତ ଆମେ ଆଉ ଚବିଶ ଘଣ୍ଟା ଏସି ରେ ବସି ପାରିବୁନି, ଯାହାହେଲେ ବି ଆମକୁ କାମ କରିବାକୁ ପଡିବ ତ ବେଶୀ ତ କି ଯେ ଆମର ର ଷେଇ ଘରେ ତ ବହୁତ ଜୋର ଗରମ ଲାଗୁଛି, କାରଣ ଯାହା ହେଲେ ବି ଆମେ ସକାଳେ ରୋଷେଇ କରିବାକୁ ପଡ଼ିବ। ପୁଣି ଆମର ଯୋଉ ଆଉ ଖରା ବେଳ ଖାଇବା ପାଇଁ ସନ୍ଧ୍ୟା ବେଳେ ଯାହାହେଲେ ବି ତ ଟିକେ ଚଟପଟା ଖାଇବା ହଉଛି। ଆଉ ରାତିରେ ତ ରୁଟି ହଉଛି କି ତୁ ଏଇ ଯୋଉ ଚାରି ଟାଇମ୍ ରୋଷେଇ କଲାବେଳ କୁ ତ ରୋଷେଇ କରିବାଟା ବହୁତ ଚିନ୍ତା। ଆ, ରୋଷେଇରେ ଆପଣ ଦେଖୁଥୁବେ ରୋଷେଇ କଲା ବେଳକୁ ଏତେ ଜୋରେ ଗରମ ଲାଗୁଛି ଯେ ଆଉ କହିବାର ନାଇଁ। ଆଉ ଆମିଷ ଦିନରେ ତ ଆହୁରି ବହୁତ ବଡ ଚିନ୍ତା, କାରଣ ଆମିଷ ରୋଷ ଷେଇ କଲା ବେଳକୁ ଆମିଷ ରୋଷେଇ କରିବେ, ତାପରେ ସେ ଯୋଉ ବାସନ ହେଇଯାଉଚି ଆଉ ରୋଷେଇ ଘର ପରିଷ୍କାର କଲା ବେଳକୁ ସେ ଯୋଉ ତେଲ ଚିକ୍ଟା ଫିକ୍ଟା ମାନେ ଏମିତି ଲାଗୁ ଗୁଚି ତ ବହୁତ ସମୟ ନେଇଯାଉଛି ରୋଷେଇ ଘାର ସେ ଗରମ। ତାପରେ ବି ମାନେ ରୋଷ ଷେଇ ଟା କଣ ଆପଣ ରୋଷେଇ ବସେଇ ଦେଇକି ବି ମାନେ ଆସିକି ଟିକେ ଫ୍ୟାନ୍ ତଳେ ଛିଡ଼ା ହେଇକି ପଡିବେ, ପୁଣି ସେ ଗଲାବେେଳକୁ ପୁଣି ସେଇ ଝାଳ ମାନେ ହେଇଯାଉଚି, ତ ମୁଁ ଥରେ ଥରେ ତ ମୁଁ ତ ରୋଷେଇ କଲାବେଳେ ମୋତେ ବହୁତ ଜୋରରେ କଷ୍ଟ ଲାଗେ, କାରଣ ମୋ ମୁଣ୍ଡ ବି ବୁଲେଇ ଦିଏ ଏତେ ଗରମ ହଉଛି। ଚି ଆମର ଏଠି। ଆଉ ତ ଆପଣ ଦେଖିଥିବେ ମାନେ ଦେହରେ ଟିକ୍ ମାନେ ନାଲି ନାଲି ପଡିିକି କୁଣ୍ଡେଇକି ଘିମିର ବି ଉଠିଗଲାଣି, ଯେତେ ଆପଣ ଏସି ରେ ରହିଲେ ବି ସେ ଅସୁବିଧା ହଉଛ ଚି କାରଣ ତାପମାତ୍ରା ଯେହେତୁ ପଇଁଚାଳିଶ ଛୟାଳିଶ ଡିଗ୍ରୀ ତାପମାତ୍ରା ରହିଛି ତ କିଛି ବି କାମ ଦଉନି। ତ ବହୁତ ହଇରାଣ ହବାକୁ ପଡୁଛି, କାରଣ ସବୁର ଆମର ମୂଳର ଗୋଟେ କାରଣ ହେଲା ଗ ଛ ଯେହେତୁ ଗଛ କାଟି ଦଉଛନ୍ତି ନା ଗଛ କାଟିବା ଦ୍ଵାରା ବର୍ଷା ହଉନି। ତ ଆମକୁ ନିଃଶ୍ୱାସ ପ୍ରଶ୍ବାସରେ ଏଇ ବର୍ଷ ନା ଏମିତି ଚାଲିବ ଏମିତି ତ ଆଗାମୀ ବର୍ଷ ମୁଁ ନି ଶ୍ବାସ ପ୍ରଶ୍ୱାସ ନେବାରେ ବି ବହୁତ ଅସୁବିଧା ହବ। କାରଣ ଯେହେତୁ ଗଛ ଟା ନାହିଁ ଆମକୁ ଗଛରୁ ଯୋଉ ଜିନିଷ ଟା ମିଳୁ ଥିଲା ସେଟା ଆମକୁ ଏସି ରୁ କେବେ ବି ମିଳିପାରିବନି। ଲୋକମାନେ ଗଛ କୁ ନ ଆପଣେଇ ଏବେ ଏସି କି ଆପଣଉଚନ୍ତି, କିନ୍ତୁ ସେ ବୁଝିଯିବେ ଯେ ଆଉ ବର୍ଷେ ଦୁଇ ବର୍ଷ ଭିତରେ ଯୋଉଟା ଏ ଗଛ ଦେଇପା ଗୋ ଟେ ଗଛ ଦେଇପାରିବ ସେଟା ଦଶଟା ଏସିି ଦେଇ ପାରିବନି। ଆଉ ବଡ ବଡ ସବୁ ଯେତେ ପୂ ପୁରୁଣା ଗଛକୁୁ ସବୁ ଯୋ ରାସ୍ତା ଚଉଡ଼ା ପାଇଁ କାଟିଦେଲେ କା ସେଥିପାଇଁ ବହୁତ ମନଦୁଃଖ କାରଣ ଏ ଏତେ ବଡ଼ ଗଛ ଅ, ଥିଲା ମାନେ ଗାଁ ମାନଙ୍କରେ କାଟିଦେଲେ ଯୋଉଟା ଆମର ରାସ୍ତା ଚଉଡା ପାଇଁ। କିନ୍ତୁ ଗୋଟେ ବାଟଇ ଗଲେ କଣ ଆଗରୁ ମାନେ ଏତେ ଗରମରେ ଏଠି ଖରାରେ ଟିକେ କାଟିଲେ ସେ ଗଛ ମୂଳେ ସେ ଛିଡ଼ା ହେଇକି ଟିକେ ବିଶ୍ରାମ ନେଇ ପାରୁଥିଲେ। ଆଉ କିନ୍ ତି ଏବେ କଣ ହଉଚି ନା ବାଟଇ ଜଣେ ଯଦି ଯାଉଚନ୍ତି ମାନେ ବିଶ୍ରାମ ନବା ପାଇଁ ସେ ବାଟରେ କୋଉଠି ମାନେ ଗୁ ଟିକେ ଛିଡା ହେବା ପାଇଁ ବି ଗଛ ଟିଏ ନାହିଁ। ଆଉ କଣ ଯୋଉ ଛୋଟ ଛୋଟ ଗଛ ଆଣିକି ର ପଣ କରିଦଉଛନ୍ତି, ବାସ୍ ଲଗେଇ ଦଉଚନ୍ତି ଗୋଟେ ଜାଲି ଥୋଇ ଦଉଚନ୍ତି ପଳଉଚନ୍ତି ତାପରେ କିଛି ଦିନ ପରେ ସେ ଜାଲିଟାକୁ ହିଁ ଲୋକମାନେ ନେଇଯାଉଛନ୍ତି। ଆଉ ଗଛରେ ସିନା ପାଣି ଆମେ ଏବେ ଦେଖିଥିବେ ଯେ ଆମେ ନିଜେ ବି ଘରେ ଯୋଉ ଗଛ ଲଗେଇଚେ ସ କାଳେ ପାଣି ଦଉଛେ, ତାପରେ ସନ୍ଧ୍ୟାରେ ଦେଖିଲା ବେଳକୁ ଗ ଛ ମୂଳରୁ ସେ ପାଣିଟା ଶୁଖି ଯାଉଛି, ଏତେ ତାପମାତ୍ରା ବଢ଼ିଯାଇଚି। ତ ସେମାନେ କଣ ଥରେ ଗଛ ତ ଲଗେଇଦେଲେ ବର୍ଷା ଯଦି ହେଲା ସେ ଗଛ ଯଦି ବଞ୍ଚ ଞ୍ଚିଲା ବଞ୍ଚିଲା ଗାଈ ଖାଇଦଉଛି, କେତେବେଳେ ଲୋକମାନେ ଉପାଡ଼ିକି ନେଇଯାଉଛନ୍ତି, ମାନେ ତାଙ୍କ ଦାୟିତ୍ୱରେ ସୁରୁ ଗଛରୁ ସୁରକ୍ଷା ଦେବା ପାଇଁବି କାହାକୁ ସେ ନିୟୋଜିତ କରୁନାହାନ୍ତି ତ ଏମ୍ ଏମିତି ହେଲେ କଣ ଆଉ ଗଛ ବଢିବ କି ଆଉ ଆ ଆପଣଙ୍କଡେ ଆପ୍ ହଁ ଆପଣଙ୍କଆଡେ କେମିତି କଣ ମାନେ ଏମି଼ତି ଗଛ ଲଗେଇକି କରୁଚନ୍ତି ସୁରକ୍ଷା ଦଉଚନ୍ତି କି ନାହିଁ?
ନାଇଁ ଠିକ୍ କଥା କହୁଚନ୍ତି ଦି ଚାରିଟା ଜିନିଷ ଯେମିତି କି କହିଲେ ଏସି କଥା ଆମେ ଭାବୁନାହାନ୍ତି ଯେତେବେଳେ ଆମେ ଛୋଟ ଥିଲୁ ମାନେ ଯେତେବେଳେ ଯାଇ ଜବ୍ ଫବ୍ କ ମାନେ ବଡ ପଢାପଢି କରିବାରୁ ସେତେବେଳେ ଘରେ କୋଉଠି ଏସିଥିଲା ପୁଣି ସେତେବେଳେ ଆମେ ରହୁଥିଲୁ ଏତେ ବଢିଆ ବୁଲାବୁଲି କରୁଥିଲୁ ସବୁ କରୁଥିଲୁ ସେତେବେଳେ ବି ତ ପୁଣି ଏ-ରେ-ଏତେ ମାନେ ଗରମ ହଉନଥିଲା ଏସି ନଥିଲେ ବଞ୍ଚି ପାରିବୁନି ଏଇ ସବୁ ନଥିଲା। କାହିଁକି ନା ସେତେବେଳେ ଯାହା ହେଲେ ବି ଆଜି ଅପେକ୍ଷା ସେତେବେଳେ ଟିକେ ଗଛ ପତ୍ର ଥିଲା ଯେ ଏ ଆମର ମାନେ ଜିନିଷ ଯେତେ ଡେଭଲପମେଣ୍ଟ ହଉଚି ରାସ୍ତା ହଉଚି ମଲ ଘ ତ ଘର ଦ୍ଵାର ଏଇ ଯୋଉ ବଙ୍ଗଲୋ ବନୁଚି ଯେତିକି ବଢଉଚି ସେତେ ଗଛ କଟା ହଉଚି। ଯୋଉଥିପାଇଁ ଆମ ଅବିକା ଟାଇମରେ ମାନେ ଗ ଛ ନାହିଁ ଆମ ପାଇଁ ରେ ଆଉ ଅପସନ ଯେହେତୁ ନାହିଁ ଆମେ ଏ ଏସି କୁ ଇଏ କରୁଛୁ। ବଟ୍ ଏସିି ବି ଯଦି ପ୍ରତି ଘରେ ପ୍ରତି ଦ୍ୱାରେ ପ୍ରତି ଇଏ ରେ ଯଦି ଏମିତି ଏସି ଚାଲିବ ତାହେଲେ ତ ମାନେ ଆଉ କିଛି ଦିନ ଗଲେ ଆଉ ଓ ହୋଉ ସମସ୍ତେ ଯେତେବେଳେ ଏଇ ଯିବ ଆଉ କିଛି ତ ତାହେଲେ କାମ କରିବନି ଏଇଟା ହବ ଠିକ୍ କଥାଟା କହିଲେ। ଆମର ଏପଟେ କଣ କହିଲେ ଗଛ ଅ ମାନେ ଏପଟେ ଯେହେତୁ ଆମେ ଗୋଟେ ଏଇଟା ଗୋଟେ ପ୍ରୋଜେକ୍ଟ ଏରିଆ ଟାଇପରେ ରହୁଚୁ ସେଇଥିପାଇଁ ଏଠି ଟିକେ ଗଛ ଲଗା ଲଗି କରିଚି। କିନ୍ତୁ ଏଇଟା ତ ସତ ଯେ ଏଇଟା ଗୋଟେ ଜଙ୍ଗଲ ଏରିଆ ଥିଲା। ଯୋଉଟାକୁ କଟା ହେଇକି ପ୍ରୋଜେକ୍ଟ ବନା ହେଇଚି ଆଉ ତାପରେ ଗଛ ଲଗେଇବାରେ ଯାହାହେଲେ ବି କଣ ସେଥିରେ ଆଉ କିଛି ଏ ମାନେ ଇଏ ନାହିଁ ଅ ଯୋଉ ଜଙ୍ଗଲ ଥିଲା ଆପଣ ଯେମିତି କହିଲେ ପୁରୁଣା ଗଛ ବଡ ବଡ ଗଛ ସେଇ ଯୋଉ ଅମ୍ଳଜାନ ଯାଆ ଯାଆ ମାନେ ଯୋଉ ଛାୟା ସେ ସବୁ ଦଉଥିଲା ଏଇ ଯୋଉ ଆଜିକାଲିର ଛୋଟ ଛୋଟ ଡିଜାଇନ ଗଛ ଫନ୍ସି ଗଛ ଏଇ ସବୁ କଣ ସେତିକି ଦେଇପାରିବ ଏଇଟା ଆମେ ଗୋଟେ କଣ ଅ ମାନେ ଯଦି ଗୋଟେ ଶହେ ପରସେଣ୍ଟ କି ସତୁରି ପରସେଣ୍ଟ କାଟିଚୁ ତା ବଦଳରେ ଆମେ ଗୋଟେ ଦଶ କୋଡିଏ ପରସେଣ୍ଟ ଲଗେଇଚୁ। କିନ୍ତୁ ଏଇ ଯୋଉ ସୋ ପଚାଶ ଷାଠିଏ ସତ ଗଡାହାର ଯୋଉ ଆମର ଡିଫରେନ୍ସ ଟା ଆସୁଚି ସେଇଟାକୁ କିଏ ଇଏ କରିବ? ତ ଠିକ୍ କଥା କହିଲେ ମାନେ ଏ ଏସି କିଛି ସମୟ କେମିତି କହିଲେ ଏସି ସିନା ରୁମ୍ ରେ ଆମେ ଶୋଇବା ବେଳେ ଏସିି ଲଗେଇଦବା। ରୋଷେଇ କଲା ବେଳେ କଣ କରିବା। ସକାଳ ପାହିରୁ ଆରମ୍ଭ କରିକି ରାତି ଯାଏ ରୋଷେଇ ତ କଲା ବେଳେ ସେଇ ଗରମରେ ହିଁ କରିବାକୁ ପଡିବ ନା! ତାହେଲେ ମୋର ବି ସେଇଆ ହେଇଛି ପୁରା ଘମ୍ଭୀର ଫମ୍ଭୀର ହେଇ ପୁରା ଗଛ ତଳେ ପୁରା ଏମିତି ଯୋଉ ଗରମ ଫୋଟକା ହେଇଯାଏ ପୁରା ସେମିତିଆ ହେଇଯାଇଛି ଏତେ ଗରମ! ଏମିତିଆ ଚାଲିଛି ଆଉ ହେଁ ଦେଖିବା ଏମିତିରେ ତ ଆପଣ ଦେଖୁଥିବେ ଆଜିିକାଲି ଆଗରୁ କଣ ହଉଥିଲା ଆପଣ ଦେଖିବେ ଗରମ ଯୋଉ ଖରା ଦିନ ଟା ଅ ଜୁଲାଇ ଏମିତିଆ ଯାଇ ହଉଥିଲା। କିନ୍ତୁ ଏବେ ଆପଣ ଦେଖନ୍ତୁ ପ୍ରାୟ ଅକ୍ଟୋବର ନଭେମ୍ବର ଅକ୍ଟୋବର ଯାଏ ଗରମ ରହୁଛି। ଆପଣଙ୍କ ଆଡେ କେମିତି କଣ?
ହଁ, ତ ଆପଣ ଯେମିତି କହିଲେ ଗରମ ତ ଆମେ ଯେତେବେଳେ ମାନେ ସ୍କୁଲରେ ଯେତେବେଳେ ମୁଁ ପଢୁଥିଲି ତ ଯେତେବେଳେ ଖରା ଛୁଟି ହେଉଥିଲା ଅ ତ ଆମେ କଣ କରୁନା ଆମର ଚାଳ ଘର ଗୋଟେ ଥିଲା ଆମେ ସେଇଠି ସମସ୍ତେ ଛୋଟ ଟେବୁଲ ଫ୍ୟନ୍ ଟା କୁ ଲଗେଇଲେ ମାନେ ପରିବାରଟା ଙ୍କ ସେଥିରୁ ମାନେ ଏତେ ଥଣ୍ଡା ଲାଗୁଥିଲା। ତ ଖରାବେଳେ ଯେତେବେଳେ ବି ଲାଇନ ପଳଉଥିଲା ତ ଲାଇନ କ ମାନେ ବିଦ୍ୟୁତ ଗଲା ହାରି ତ ଆମେ ଗଛ ମୂଳେ ଆସିକି ମାନେ ଆମର ବଡ ଆମ୍ବ ଗଛ ଥିଲା ତ ଆମେ ସେଇଠି ଉଠି ଆସିକି ବାରିରେ ବସୂ ବହୁତ ଥଣ୍ଡା ଲାଗେ ଆଉ ପି ବିଞ୍ଚଣା ବି ଥିଲା ତ ଲାଇନ ଗଲେ ଆମେ ବିଞ୍ଚଣାରେ ଆମେ ବିଞ୍ଚି ହେଉଥିଲୁ ତ ବଢିଆ ଲାଗୁଥିଲା। କିନ୍ତୁ ଏବେ ଦେଖିବେ ଆଉ ବିଞ୍ଚଣା ର ମାନେ ବ୍ୟବହାର ଲୋକ ହିଁ କରୁନାହାଁନ୍ତି। କଣ କରୁଛନ୍ତି ନା ଲାଇନ ଗଲେ ଘର ଘରକା ଇନଭରଟର ଲଗେଇ ଦେଇଛନ୍ତି ସବୁ ଯେତେବେଳେ ମାନେ ଆମର ବିଦ୍ୟୁତ ଦ୍ଵାରା ଚାଲିଛି ତ ଆଉ ଶାନ୍ତି ନାହିଁ। ଆମେ ସିନା ସୁବିଧାକୁ ଆପଣେଇଛେ କିନ୍ତୁ ଆମ ମାନେ ଆମେ ରୋଗକୁ ଆପଣେଇଛେ। ଆମେ ଯେମିତି ଆଗରୁ ଥିଲେ ଯେ ଏତେ ରୋଗ ହେଉନଥିଲା ଏବେ ଦେଖିବା ଛୋଟ ଛୋଟ ପିଲାମାନଙ୍କର ବି ମାନେ ଏ ଯେଉଁ ବହୁତ ପ୍ରକାରର ରୋଗ ବାହାରିଛି। ଯେମିତି ଚୁଟି ଝଡିବା ତ ଏବେ ସମସ୍ତଙ୍କର ଗୋଟେ ସମସ୍ୟା ହେଇଯାଇଛି। ଶୀତ କିନ୍ତୁ ଆ ମୁ ଯଦି ଗରମ ତ ମାନେ ଗରମଟା ଏତେ ଅତ୍ୟଧିକ ହେଲାଣି ଯେ ମାନେ ମୁଁ ତ ଧିରେ ଧିରେ ଦେଖିବେ ଦେଖିବେ ଯେ ଯଦି ପଚାଶ ଡିଗ୍ରୀର ତାପମାତ୍ରା ହେବ ତାପରେ ଆଉ ପଚାଶ ଡିଗ୍ରୀ ଉପରକୁ ମଣିଷ ଆଉ ମାନେ ସହ୍ୟ କରିପାରିବନି ମାନେ ଯେମିତି ପୋକ ମାଛି ମାନେ ମରି ଯାଉଛନ୍ତି ଏମତି ମଣିଷ ବି ମରିଯିବେ ଯେହେତୁ ଆପଣ ଦେଖୁଛନ୍ତି ଏଇ ଚଳିତ ବର୍ଷ ଆମର ଛୟାଳିଶ ଡିଗ୍ରୀ ବି ମାନେ ଗୋଟେ ଗୋଟେ ସହରରେ ମାନେ ଟପି ଯାଉଛି ଏତେ ଜୋରେ ତାପମାତ୍ରା ବଢୁଛି। ତ ଆପଣ ଜାଣିଥିବେ ଯେ ଏଲିନୋ ବୋଲି ଗୋଟେ ଆସୁଛି ଯୋଉଟା କହୁଛ ଯେମିତିି ମରୁଡ଼ି ହବ ଗରମ ଆହୁରି ବଢିବ ଶୀତ ଅଳ୍ପ ସମୟ ପାଇଁ ଆସି ଆସିବ ଆଉ ଜଲଦି ପଳେଇବ। ବର୍ଷା ବି ମାନେ ବର୍ଷା ଯୋଉ ସମୟରେ ହବା କଥା ବର୍ଷା ହବନି ଶୀତ ଯୋଉଟା ହବ ହବନି। କିନ୍ତୁ ଅ ଗରମ ଟା ମାନେ ଅତ୍ୟଧିକ ବଢି ବଢି ଚାଲିଛି ଆଉ ଯେହେତୁ ପ୍ରକୃତି କି ମାନେ ଆମର ସ ଆମ ଜଳବାୟୁ କିଛି ବି ମାନେ ସନ୍ତୁଳିତ ଭାବରେ ନାହିଁ। ଯେହେତୁ ଗଛ କାଟି ଦଉଛନ୍ତି ଶିଳ୍ପ କାରଖାନା କରିବା ପାଇଁ ସବୁ ଜଙ୍ଗଲ ନଷ୍ଟ କରୁଛନ୍ତି। ଆଉ ସେଥିପାଇଁ ଏମିତି ସବୁ ଅସୁବିଧା ହଉଛି। ଆଉ ଆପଣଙ୍କ ଆଡେ ଯୋଉ କାରଖାନା ପାଇଁ ଗଛ ସବୁ କାଟି ଦଉଛନ୍ତି ନା କାଟୁ ନାହାଁନ୍ତି?
ହଁ ସେଇଠି ମୁଁ କହୁଛି ଯୋଉ ଆମର ଯୋଉ ଏଠିକି ପ୍ରୋଜେକ୍ଟ ହେଇଛି ସେଇ କାରଖାନା ପାଇଁ ହିଁ କଟା ହେଇଛି। ବଟ୍ ସେଇ ଯୋଉ କାରଖାନା ଗଢିବାରେ ଯୋଉ ପରିବେଶ କୁ ନଷ୍ଟ ଷ୍ଟ କରାଇଛି ତାକୁ ଆଉ କିଏ ବଞ୍ଚେଇ ପାରିବ। ତ ଆମେ ହିଁ ତାକୁ ଭୋଗିବା ଆଉ କେହି ଭୋଗିବେନି।
ଯେହେତୁ ଆମେ ସେଇ ମଣିଷ ଦ୍ଵାରା ହିଁ ଏଇ ସବୁ କରାଇଛେ ତ ଏଇଟାକୁ ଭୋଗିବା ହିଁ ଆମେ। ତ ଦେଖିବା ଚାଲନ୍ତୁ ବି ଆମେ କେମିତି ମାନେ ପରିବେଶକୁୁ ରଖିପାରିବା କିଛି ଏଟଲିଷ୍ଟ ଗଛ ଲଗେଇକି ତାର ଖାଲି ଲଗେଇବା ନୁହଁ ତାର ଯତ୍ନ ନେବା। ଏଇ ସବୁ କରିକି କି କିଛି ପରିମାଣରେ ତ ତାକୁ ଇଏ କରିପାରିବା ଦେଖିବା କଣ ହଉଛି। ଠିକ ଅଛି ଆଉ କଣ କହୁଛନ୍ତି।
ଆଉ ଏବେ ମୁଁ ଟିକେ ରୋଷେଇ କରୁଛି, ଆପଣଙ୍କୁ ଟିକେ ପରେ ଲଗଉଛି।
ଆଜ୍ଞା ଆଜ୍ଞା ଠିକ ଅଛି ହଁ ରହିଲି ନମସ୍କାର।